ହାଲୋ।
ହଁ।
କୋଉଠି ଏ ନୟାଗଡ଼ ରେ?
ହଁ ନୟାଗଡରେ।
ପରୀକ୍ଷା କେତିଟାରେ ସରିବ?
ପରୀକ୍ଷା ଗୋଟେରେ ସରିବ।
ହୁଁ ହୁଁ ଆଉ ଗାଁ କୁ କୋଉଦିନ ଯିବ?
ଗାଁ କୁ ତ ଆଜି ଯିବାକୁ ପଡିବ। ଆଜି ପଳେଇବୁ ଠାଆକୁ? ଆଣୁନୁ ନନ୍ଦ ପାଇଁ ପା ତାକୁ ଫୋନ୍ କରାହେଇଥିଲା ଯେ ସେ କାଲି ବୋଧେ ଦେବେ କଣ?
ଆକୁ କହିବୁ ନେଇକି ଘର ଠି ଥୋଇକି ଆସିବେ ଯଉଠି ଜିମିତି ହେଲେ ବି।
ହଁ ହଁ।
। ଆଉ ସେ ଯେମିତି ଲେଟ୍ କରୁଛନ୍ତି ଘରେ ଟିକେ କହିଛନ୍ତି କାଦୁଅ ମାଦୁଅ ତମେ ଯେମିତି ହେଲେ ନେଇକି ସେଠି ଥୋଇକି ଆସିବ। କୋଉ ପାଖରେ?
ସବୁ ଥିରେ ଥିବେବୋଲେ ଆପଣ ହଇରାଣ କରୁଛନ୍ତି।
ପଇସା କଣ ଇନିକମ୍ ଦବପା?
ଆଁ।
ପଇସା ସେମିତି ଅଧା ଦବ ଏଣୁ
ଆଉ ଟିକିଏ କାମ କରିଥିଲେ ସରି ଥାନ୍ତା ଆରେ ଯେଉଁ ମଟର ଆଣିଥିଲେ।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
ହାଲୋ ଏ ପାଣି ଜୋଚେ ସେଇଟା ପଇସା ନେଇଥିଲେ ନା ନାଇଁ?
ନାଁ ନାଁ।
ହଁ ହଁ ହେଇଯାଉଚ କହୁ ବଉ କିଛି ଜାଣ କ ପଇସା ନେଇଥିଲେ।
ନା ନା ସେ ମେସିନ୍ ଆଣିଥିଲେ।
ଓ ହ ମେସିନ୍।
ମେସିନ୍ ପାଇଁ ପାଶ ଟଙ୍କା ନେଇଗଲା।
ପାଣି ନେଲେ ନି ମୁଁ ଯାଣିନେହିଁ। ଆଉ ଯୋଉ ଆଉ ଏବେ ନନ୍ଦ ବସେଇ ସାରିଲା ପରେ ଗୋଳି ପାଣି ଆଉଥରେ କଡା ହବନି କି?
ଆଉ କଣ କଢାହବ ଆଉ କଣ କାଢି ହବ। ହଁ ହଁ ନା ନା ହେରା ହବନି ଆଉ।
ଆଠ ଦଶ ଫୁଟୁ ପାଣି କାଢି ହବନି ବୋଧେ ତ।
ନା ଆସାକନ୍ତର ପାଣି ହେଇଗଲାଣି?
ଛଅଟା ହେଇଥିଲା ଆଗରୁ କାଲି ନା ପରଦିନ ହେଇଥିଲା ଏବେ ଆଠଟା ହେଇଜୀବଣି ବୋଧେ।
ଚା ହୋଉ।
ଉଁ ହୁଁ।
ହଁ ।
ଭୁବନେଶ୍ୱରରେ ହୁ
ଗାଁକୁ ଗଲେ ମୁଁ ପଇସା ଦେଇିଦେବୀ ଦେଇଦବୁ ପିଲାଙ୍କୁ ହଁ। ନା ମୁଁ ପଠେଇଦେବି ସ୍କାନରରେ ଦାଦା ହଜାର ଟଙ୍କା ନଦ ତୁ ।
ହଁ ହଁ ଦେଇଦେବା ପଠେଇବୁନି ତୁ ଦେଇନି କି ମୁଁ ଦେଇନି ଆମର କେହି ଦିଆ ହେଇନି।
ହଁ ହଜାର ଟଙ୍କା ଉଠେଇ ଦେଇଦେବା।
ଆଁ ରଜ ଟା ଏ ବର୍ଷ ପୁରା ଭଲ ସେ କରୁଛନ୍ତି ମୂର୍ତ୍ତି ମାନେ ଏ ଯୋଉ ରାଧାକୃଷ୍ଣ। ନାଇଁ ବଢ଼ିଆ କରିଛନ୍ତି ଏ ବର୍ଷ ଫଟ ମୁଁ ବି ଦେଖିନି ଫଟ ଫଟ ଛାଡିଛନ୍ତି।
ସବୁ ବର୍ଷ ତ କରୁଛନ୍ତି।
ହଁ ସବୁ ବର୍ଷ ହେଇଛି ଯେ ଏହି ବର୍ଷ ବର୍ଷ ଟିକେ ଭଲ ହଉଛି ଆଉ କଣ।
ହୁଁ ବ ।
ହଁ ତାଙ୍କ ଟେଣ୍ଟ ହାଉସ୍ ଆଗ ନେଇଇଯାଉଥିବ। ଆ ଦି ଲକ୍ଷ ଭଲିଆ ଖର୍ଚ ହଉଛି ବା।
ହଁ- ହୁ ହ ତ । ହ୍ୟାଲୋ।
ହଁ
ଆଉ ଭୁବନେଶ୍ୱରରେ କୋଉଦିନ ଯିବ?
ହୁଁ
ଚାଉଳ ଆଣିଦେଇଥିବୁ ମୋର ପଚିଶ୍ କିଲୋ କୋଡ଼ିଏ କିଲୋ।
ହଉ ନେଇଯାଓ।
ଆସିଥିବ ଯଦି।
ହଁ ହଁ
ମୁଁ ଆସିନି ପଇସା ଆସିଲାଣି ହାରି ଏ ଯୋଉ ଚାଉଳ।
ଚାଉଳ କିଏ ଜାଣି ମୁଁ କହିପାରିବିନି।
ହଁ ହଉ
ଏଇଠି ରଜ ଚାଲୁଛି?
ହଁ ହଁ
ଭୁବନେଶ୍ୱର ତ ବଢ଼ିଆ ହଉଛି ପାତ୍ରପଡ଼ାରେ।
ସେ ଭଳିଆ ଚା ଆଁ ହଉ ଆଉ।
ଦଶ ମିନିଟ୍ କଣ କଥା ବାର୍ତ୍ତା ହେବା?
ହଁ।
ସେମିତି ଲାଗିବ ଦଶ ମିନିଟ୍ କଥା ହବ ଆଉ ଗୁଁ ଗାଆଁ ପେପେ
ଦଶ ମିନିଟ୍ ତିରିଶ୍ ସେକେଣ୍ଡ୍
ଆଉ ଦେଖ ଏଇଟା କଣ ହଉଛି କି ରିଜେକ୍ଟ୍ ହଉଛି?
ଅଛନ୍ତି।
ଏଇ କଥା ହେବା କଥା ନୁହଁ।
ଓହ କଣ ଖାଇଛତି ନା ନାହିଁ?
ହ ପିଠା ପିଠା ଖାଇକି ହଁ ପିଠା ଖାଇକି ଆସିଥିଲି ତ। ହୁଁ
ଗାଡ଼ି ସଜେଇଲୁକି ନାଇଁ?
ଗାଡ଼ି ରୁ ପେଶର କମିଯାଇଥିଲେ।
ପଛ ପଛଟା ନାହିଁ ପଛଟା ଅଛି ଲିକ୍ ବା
ପଛ ଟା ଲିକ୍ ହେଇଯାଇଛି?
ହଁ ଟିକେ ଟିକେ ସେ ଆଳ୍ପ ଅଛି ଲାଉଛି ମ ବାସ ଆଉ କୋଉଟାରେ ପ୍ରେସର୍ ନଥିଲା? ନା ପଛଟା ପ୍ରେସର୍ ଲିକ୍ ନଥିଲା ନା ଇଏ ଥିଲା।
ଆଗଟା ଇଏ ହେଇଯାଇଥିଲା
ପ୍ରେସର୍ ଦେଲୁ ନାଇ ପଛରେ?
ହଁ ପଛରେ ବି ଦିଆହେଲା।
ହଁ ପଛ ଟା ନାହିଁ ପା ପଛ ଟା କମ୍ ଅଛି।
ଆଗ ଟା କିନ୍ତୁ ପେସର୍ ହେଇଯାଇଛି ଅଧିକ। ଆଉ କେତେବେଳେ ପ୍ୟାଚ୍ ପକେଇଥିଲୁ କି?
ନାଇଁ ନାଇଁ ମୁଁ ପ୍ୟାଚ ଆଜି ଯାଏ ହେଇନି ଏଇ ହେଇଯାଇଥିଲା।
ଆଗଟା ଗୋଟେ ୟୁପିଈ କଣ୍ଟାଟେ ଗଳି ଯାଇଥିଲା।
ତାପରେ
ହଁ ବା। ହଁ ବା ମୁଁ ନେଇଥିଲ ଆଗ ଯଉ ହାଣ୍ଡେଲ୍ ବୁଲାଉଛି ବୁଲାଉଛି ମୁଁ ଆଉ ଦେଖିନି ମୁଁ ନେଇଥିଲି ସେଇ ଗ୍ୟାରେଜେ ସେ କହିଲା ତମ ମୁଁ କହିଲି ଟିକେ ଚଲେଇଲ ଟିକେ ସେ ଚଲେଇକି ଆସିଲା ପରେ କହିଲା ପେ ଏଟା ପ୍ରେସର୍ ନାହିଁ ତାପରେ ପ୍ରେସର ଦେଇକି ମୁଁ ପ୍ରେସର ଦେଇଗଲା ଆସିକି ମୁଁ ନିଜେ ଦେଖିଲି ଟିକେ ବୁଲେଇକି ହେ ଏତେ ପ୍ରେସର୍ କହ କଣ ହେଲା ହେ ଗୋଟେ କ କଣ୍ଟା ଟେ କିରୋସିନ୍ ଗଳିଯାଇଥିଲା।
ତାର ଦୁଇଶ ରେ କେତେ ଟଙ୍କା ହେଲା?
ହେ ପଚାଷ ଟଙ୍କା ନେଲା ଟୋଟାଲ।
ଗାଡି ପମ୍ପଚର୍ ହେଇନଥିଲା ଆଜି ଯାଏ ଫାଷ୍ଟ୍ ଟାଇମ ହେଲା।
ହୁଁ ବା।
ଗାଡି ପାମ୍ପଚର୍ କୋଉଦିନ ହେଇନଥିଲା? ହଁ ଏଇ ଗାଁରେ ଆସିଲା ଆସିକି ହେଇଥବ ଏଇ ସମ୍ପଡା ଭିତରେ ଆଉ
ସେୟା ହେଇଥିବ ମୋତେ ଲାଗୁ
ନୟାଗଡ ଟିକେ ଭଲ ରାସ୍ତା ବା ସିଆଡେ।
ମୁଁ ତ ଆସିଲା ଅସିକି ଠିକ ଠାକ ଥିଲା କିଛି ଅସୁବିଧା ନାହିଁ।
ତାଙ୍କ ଗାଁରେେ ଯେଡ଼େ ଯେଡ଼େ ହମ୍ପସ କରିଛନ୍ତି ସମ୍ପଡା ରେ
ହୁଁ ସେଇ ହମ୍ପ୍ସ ରେ କଣ ଇଏ ହଉଛି। କଣ କେଜାଣି କିସର୍ସିନି କଣ୍ଟା ଟେ ଗଳି ଯାଇଛି।
ହୁଁ ହୁଁ। ହେଇଛି
ଟେଲ ଗ
ହେଁ ଆଛା ହ୍ୟାଲୋ।
ହେ ଇଏ କରିବ ସାଇଟି ରେ ଗଲେ ଖରାପ ହେଇଯିବ।
ହ୍ୟାଲୋ। ହ୍ୟାଲୋ। ସେ ନାଇ ହ୍ୟାଲୋ। ଏଶାମ ଆସ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହଲୋ ହଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ